ହାଲୋ।
ପ୍ରଣାମ ଆଜ୍ଞା।
ପ୍ରଣାମ ପ୍ରଣାମ। ଆଉ ଏତେ ଦିନ ପରେ କଥା ମନ ପଡ଼ିଲା ଆମର ନା ଭୁଲି ଭାଲି ଯାଇଥିଲେ?
ନାଇଁ ଆପଣଙ୍କୁ କେମିତି ଭୁଲି ପାରିବି। ଆଉ?
ଆଉ ଆପଣ ଗୋଟେ ଗାଁର ହଁ ଠିକ୍ ଠାକ୍ ଦି ଜଣତ ଆମେ ବନ୍ଧୁ ଆଉ ଆପଣ ଆଉସେ ଆର ପଞ୍ଚାୟତର ମୁଖିଆ ମୁଁ ଏପଟ ଆମ ଗାଁ ପଞ୍ଚାୟତର ମୁଖିଆ ଆଉ ଦି ମୁଖିଆ ଆମେ ଆଉ।
ଆଉ ଆପଣଙ୍କ ଗ୍ରାମରେ ହୁଁ- ସବୁ ଭଲ?
ନାଇଁ ବନ୍ଧୁ କଣ କହିବି ସବୁ ଭଲ କି ଖରାପ ଆପଣ ମୁଁ ଚାହୁଁନି ଆମ କଥାବାର୍ତ୍ତାରେ କିଛି ଆଗେ ଖରାପରୁ ଷ୍ଟାର୍ଟ ହେଉ ମୁଁ ତେଣୁକରି ଆପଣଙ୍କୁ ପ୍ରଥମେ ପଚାରୁଛି। ଆପଣଙ୍କ ଗାଁ କଥା ଟିକେ କୁହନ୍ତୁ ଆପଣ ଗାଁଟି ମତେ ଭାରି ଭଲ ଲାଗେ ଆପଣ ଗାଁ ବିଷୟରେ ଟିକେ ଦିପଦ କୁହନ୍ତୁ ତାପରେ ମୁଁ ମୋ ଗାଁ ବିଷୟରେ ଆପ କୁହନ୍ତୁ ଭାଇ।
ଆଜ୍ଞା। ନାଇଁ ଆମ ଗାଁରେତ ଆପଣ ଶୁଣିଥିବେ ଆମ ଗାଁରେ ଆଗରୁବି ଇଏ ଲୋକମାନେ ସାହାଯ୍ୟକାରୀ ଥିଲେ ଏବେ ମଧ୍ୟ ଆହୁରି ସାହାର୍ଯ୍ୟକାରୀ ହେଇଗଲେଣି ତ
ଆଚ୍ଛା।
ଆଚ୍ଛା ଆପଣଙ୍କ ଗାଁରେ ଲୋକ ଲୋକ ଭିତରେ ଝଗଡ଼ା ଫଗଡ଼ା ହୁଏ ନା ଝଗଡ଼ା କିଛି ହୁଏନା?
ନାଇଁ ନାଇଁ ସେମିତିତ ସେମିତିତ ପୁରା ଯଦି କହିବି ଝଗଡ଼ା ନାଇଁ ବୋଲି ଏଟା ମିଥ୍ୟା ହବ। ତ ଝଗଡ଼ାତ ସମସ୍ତଙ୍କ ଘରେ ଥାଏ କିନ୍ତୁ ଆମ ଗାଁରେ ଧର ଦୁଇ ଭାଇ କିଏ ଝଗଡ଼ା ଲାଗିଲେ ତ ତାଙ୍କ ସାଇ ପଡ଼ିଶା ଆଗେଇ ଆସନ୍ତିକି ସେ ଝଗଡ଼ାଟାଉର ସମାଧାନ କରିବାକୁ।
ଆଚ୍ଛା ପ୍ରଥମେ ସମାଧାନ ତାପରେ ଅନ୍ୟ କିଛି।
ଆଜ୍ଞା।
ବହୁତ୍ ଭଲ।
ଯଦି ନିଜର କିଏ ପଡ଼ୋଶୀ ଅସୁସ୍ଥ ଅଛନ୍ତି ତ ସର୍ବପ୍ରଥମେ ତାଙ୍କୁ ଚିକିତ୍ସାଳୟ ନବା। କି ଯଦି କିଛି ଅସୁବିଧାରେ ଅଛନ୍ତି ଯାହା ଦ୍ୱାରା କିଛି ସାହାଯ୍ୟ ହେଇ ପାରିବ ସାହାଯ୍ୟ କରିବା। ଏମିତି ବନ୍ଧୁତ୍ଵ ଆମ ଗାଁରେ ଆଗରୁବି ଥିଲା ଏବେ ମଧ୍ୟ ସେ ପରମ୍ପରାଟି ଚାଲିଅଛି।
ଆଚ୍ଛା ଏଯଉ ଜମି ବାଡ଼ିକୁ ନେଇ ଯଉ ଭାଇ ଭାଇ ଭିତରେ ଝଗଡ଼ା ହୁଏ ପୋଲିସ୍ ମାନେ ଆସନ୍ତି ଗାଁରେ ପଞ୍ଚାୟତ ବସେ ଏମିତି ସବୁ କିଛି ହଉଚି ଆପଣ ଗାଁରେ ନା ଆପଣା ଗାଁରେ ଏମିତି
ନାଁଇ ଆମ ଗାଁକୁତ ପୋଲିସ୍ ଅଧିକାରୀ ମାନେ ବିଶେଷ୍ ଆସନ୍ତି ନାହିଁ। କାରଣ ଆମ ଗ୍ରାମରେ ଝଗଡ଼ା ହେଲେ ମୁଖିଆ ହିସାବରେ ମତେ ଡାକନ୍ତି ଏବଂ ତାଙ୍କ ପଡୋଶୀ ମାନେ କଥାବାର୍ତ୍ତା କରିକି ସେ ଝଗଡାଟିର ସମାଧାନ
ଆଚ୍ଛା ଆଛା ମାନେ ଆପଣ ବୁ ରେ କଥା ଉପରକୁ ଯାଏନି।
ହେଇଯାଏ।
ଆଚ୍ଛା ଆଚ୍ଛା। ଧର ଅତ୍ୟଧିକ ବଡ ଧରଣର ଝଗଡା ହେଲା କଣ ତାକୁ କେମିତି କଣ୍ ସମାଧାନ କରନ୍ତି ଆପଣ?
ବଡ ଧରଣର ଝଗଡା ଯଦି କିଛି ହୁଏ। ଫାମିଲି ନିଜ ପରିବାର ସମୂହ ତ ସେଇଥିରେ ମଧ୍ୟ ଯଦି ଗ୍ରାମର ଲୋକମାନେ କିଛି କରିପାରନ୍ତି ନାହିଁ ତାହେଲେ ଉଚ୍ଚ ଅଧିକାରୀ ମାନେ ଆସ -ଆସିକି କିଛି ସମାଧାନର ବାଟ ଗାଁ ଲୋକଙ୍କ ସହ ମିଶି
ଆଚ୍ଛା ସିଏ ଆପଣଙ୍କ ପରାମର୍ଶରେ ଆସନ୍ତି ନା ମନ ଇଚ୍ଛା ପଳେଇ ଆସନ୍ତି ସମାଧାନ କରିବା ପାଇଁ?
ନାଇଁ ନାଇଁ ପ୍ରଥମେ ଆମକୁ ଯୋଗାଯୋଗ କରିକି
ଆଚ୍ଛା ଆଚ୍ଛା ମୁଖ୍ୟତ ଆପଣଙ୍କର ଗାଁରେ ହିଁ ସମାଧାନ ହେଇଯାଉଥିବ ଯେ କୌଣସି କଳି ହଉ କି କୌଣସି ଝଗଡା ହଉ।
ଅଧିକାଂଶ ଅ ଭୁଲ୍ ବୁଝାମଣା ଆମ ଗ୍ରାମରେ ହିଁ ସମାଧାନ ହୋଇଯାଏ।
ଆଚ୍ଛା ତାହେଲେ ଯାହା ହଉ ବହୁତ୍ ଭଲ କଥା ଆମେ ଶିଖିବାକୁ ମିଳିଲା ମୁଁ ଭାବୁଚି ମୋ ଗାଁରେ ଏଇ ସବୁ ଜିନିଷ ଗୁଡ଼ାକୁ ଉପଯୋଗ କରିବି ଦେଖାଯାଉ ତେଣିକି ଲୋକମାନଙ୍କର ଇଚ୍ଛା ଯଦି ସେମାନେ ପ୍ରଥମ କଥା ବନ୍ଧୁ ଆପଣ ଗାଁ ରେ ଯୋଉ ଶିକ୍ଷିତ ହାର ଅଛି ଆମ ଗାଁ ରେ ଆପଣ ମାନେ ଉଚ୍ଚ ଶିକ୍ଷିତ ଲୋକ ଅଛନ୍ତି ସେଠି ଆପଣଙ୍କ ଗାଁରେ ଲୋକ ବି ବହୁତ ଉଚ୍ଚ ଭାଷା ବହୁତ ମାର୍ଜିତ। ତ ସେଉଠୁ ଚାଲିଛି ଦେଖାଯାଉ ମୁଁ ଚେଷ୍ଟା କରିବି ମୋ ଗାଁରେ ମଧ୍ୟ ଏଇ ସବୁ ଜିନିଷ କରିବା ପାଇଁ।
ନାଇଁ ନାଇଁ ଆପଣଙ୍କ ଆପଣଙ୍କ ଗ୍ରାମରେ ଆଗେ ଯେମିତି ବିଶୃଙ୍ଖଳା ଥିଲା ଆପଣ ଗ୍ରାମର ପ୍ରଧାନ ହିସାବରେ ବହୁତ ସୁଧାର ଆଣିଛନ୍ତି ମୁଁ ବି କିଛି ଶୁଣିବାକୁ ପାଇଛି।
ନାଇଁ ବନ୍ଧୁ ଇଏ ଯେତିକି ସବୁ ସୁଧାର ଆପଣ ଦେଖୁଛନ୍ତି ଇଏ ମୋତେ ନିଜକୁ ଆତ୍ମସନ୍ତୋଷ ହଉନାହିଁ। ବୁଝିଲେ ନା?
ଆଜ୍ଞା।
ପ୍ରଥମ କଥା ଦେଖିବାକୁ ଗଲେ ଆପଣଙ୍କ ଗ୍ରାମକୁ ଆମ ଗ୍ରାମ ସହିତ ଯଦି ମୁଁ ବର୍ତ୍ତମାନ ତୁଳନା କରିବି? ଝଗଡ଼ା ହଉ କି କଳି ହଉ ସବୁ କ୍ଷେତ୍ରରେ ଆମ ଗାଁ ରହୁଛି ଆଗରେ। କିନ୍ତୁ ଯେକୌଣସି ଭଲ ଜିନିଷ ହଉଛି ସବୁ କ୍ଷେତ୍ରରେ ଆ ଆପଣଙ୍କ ଗାଁ ରହୁଛି ଆଗରେ ତ ଆମେ ଯେତେବେଳେ ଗୋଟେ ଶିକ୍ଷା ମୁଁ ଯେତେବେଳେ ଆଲୋଚନା କରେ ଆମ ଗାଁ। ଯୁବ ସମାଜ ହଉ କି ବୟୋଜ୍ୟେଷ୍ଠ ଲୋକମାନଙ୍କ ସହିତ ବସି ହଉ ମହିଳା ମାନଙ୍କ ସହିତ ମୁ ସବୁବେଳେ ଆପଣଙ୍କ ଉଦାହରଣ ଦିଏ ଆଉ ଆପଣଙ୍କ ଗାଁ ର ଉଦାହରଣ ଦିଏ ପୁଣି ଦେଖ ଏଠ ଗୋଟେ ପାଖରେ ଆମ ଗାଁ ଆମ ପଡୋଶୀ ସିଏ କେମିତି ସତିଜ କୋଣରେ ରହୁଛନ୍ତି ଗାଁ ର ନିୟମ ମାନୁଛନ୍ତି ପଞ୍ଚାୟତ ର ନିୟମ ମାନୁଛନ୍ତି। ତ ଆମେ ମାନେ କଣ ପାଇଁ ମାନିବେ ଯଦି ସେମାନେ ମାନୁଛନ୍ତି ସେମାନେ ଏତେ ଉଚ୍ଚ ପଦବୀରେ ରହୁଛନ୍ତି ଉଚ୍ଚରେ ରହୁଛନ୍ତି। ତାଙ୍କ ଗାଁ ର ନାଁ ଟି ପ୍ରତି କ୍ଷେତ୍ରରେ ବ୍ଲକ ତ ନୁହଁ ଜିଲ୍ଲା ନୁହଁ ପୁରା ରାଜ୍ୟରେ ତାଙ୍କ ନାଁ ଟି ପ୍ରସ୍ଫୁଟିତ ହଉଛି ତ ଆମ ଗାଁ କଣ ପାଇଁ ହବନି କିନ୍ତୁ ସେଇ କଥା ଦାସେ ଆଇଲେ ମୁଳରୁ ଗା ସେଇଠି ସାଙ୍ଗେ ସାଙ୍ଗେ ସମସ୍ତେ ବସିବେ ହଁ ହାଁ ମାରିବେ ତାପରେ ନିଜ ନିଜ କର୍ମ କ୍ଷେ ତ୍ର କୁ ଫେରି ଗଲା ପରେ ଯେମିତି ଥିଲେ ସେମତି ତ ବନ୍ଧୁ ଏଇ ଜିନିଷଟା ମୁଁ କେମିତି କ କଣ ମୋ ହାତକୁ ଆଣିବି ମତେ ଟିକେ କୁହନ୍ତୁ
ମୁଁ ଆପଣଙ୍କୁ ଏଥିପ୍ରତି ଗୋଟେ ଗୋଟେ ମାତ୍ର ଅଛି ମୋ କତିରେ ଉପଦେଶ ଅଛି ତ ମୁଁ ଆପଣଙ୍କୁ ସେଇଟା ଦଉଛି ଆପଣ ଯଦି କାର୍ଯ୍ୟରେ ଲଗେଇ ପାରିବେ
ନିହାତି ନିହାତି ବନ୍ଧୁ ଶତ ପ୍ରତିଶତ ମୋର୍ ପଟୁ ମୁଁ ଶତ ପ୍ରତିଶତ ଚେଷ୍ଟା କରିବି ବାର ପ୍ରଶତ
ଆଜ୍ଞା ହଁ ତ ଶୁଣନ୍ତୁ ପ୍ରଥମେ ଆପଣ ଗ୍ରାମରେ ସିଧା ସଳଖ ଆପଣ। ଗ୍ରାମର ଉନ୍ନତି କ୍ଷେତ୍ରରେ କଥା ଉଠେଇଲେ ତ ସମସ୍ତେ ଗ୍ରହଣ କରିପାରିବେ ନାହିଁ ତ ଆପଣ ଗ୍ରାମ ଲୋକଙ୍କୁ ବସେଇ କି ପ୍ରଥମେ ଏଇଆ ବୁଝାନ୍ତୁ କି ଆପଣ ନିଜ ପରିବାରକୁ ଆପଣଙ୍କ ଅଁ ପରିବାର ଭାବିଲେ ସେଟା କେବଳ ପରିବାର ପରିମାର୍ଜିତ ହେଇପାରିବ ଯଦି ଆପଣ ପୁରା ଗ୍ରାମକୁ ଆପଣ ନିଜ ପରିବାର ଭାବୁଛନ୍ତି
ହୁଁ
ତ ପୁରା ଗ୍ରାମ ପରିମାର୍ଜିତ ହେଇପାରିବ ସମସ୍ତେ ତ ଯଦି ନିଜ ଗ୍ରାମକୁ ନିଜ ପରିବାର ଭାବିବେ ତ ବହୁ ମାତ୍ରାରେ ଭୁଲ ବୁଝାମଣା କମିଯିବ।
ଆଚ୍ଛା ବନ୍ଧୁ ହଁ ମୁଁ ଆମ ଗାଁରେ ଗୋଟେ ନୂତନ କାର୍ଯ୍ୟକ୍ରମଟେ ଆରମ୍ଭ କରୁଚି କାର୍ଯ୍ୟକ୍ରମ ତ ନୁହଁ ଗୋଟେ ପୁରୁଣା ପ୍ରଥା ଚାଲିଥିଲା। ତାକୁ ମୁଁ ବଦଳେଇକି ନୂଆ ପ୍ରଥା ଆଡ଼କୁ ଆଣିଛି ମତେ ଟିକେ ଆପଣ କହିଵେ ଯେ ଏଟା ମୁଁ ଠିକ୍ କରିଚି ନା ଭୁଲ କରିଚି।
ହଁ କୁହନ୍ତୁ।
ଆମ ଗ୍ରାମରେ ହୋଉ କି ଯେକୌଣସି ଆମ ପାଖପାଖ ଗ୍ରାମରେ ଯୋଉ ଭୋଜି ହୁଏ କି ନିମନ୍ତ ହୁଏ ଯେକୌଣସି ଗୋଟେ ଫଙ୍କସନ ହୁଏ କି ପ୍ରୋଗ୍ରାମ ଟେ ହୁଏ ଖେଳ ହଉ କି ଯାହା ବିି ହୋଉ କଥାଟା ଆମର ବୁଝି ଦିଅନ୍ତି ଲୋକମାନେ। ଧର ଆପଣଙ୍କର ଗୋଟେ ପୂଜାଟା ହେଲା କି ବିବାହ ବ୍ରତ ଘର ହେଲା କି ଘର ପ୍ରଚିଷ୍ଟା ହେଲା ଆପଣ ଭୋଜି ଦିଅନ୍ତି। ଗାଁରେ ସବୁ ଲୋକ ଯାଆନ୍ତି ଖାଇବାକୁ ଛୋଟଠୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ। କିନ୍ତୁ ମହିଳା ମାନେ ଯାଇପାରନ୍ତିନି ଖାଇଵା ବାକୁ।
ଆଜ୍ଞା।
ତ ଯଦି ଆମର ବି ଯେମିତି ମନ ଅଛି ପୁରୁଷ ହିସାବରେ ଆମେ ଟିକେ ଯିବା କୋଉଠି ଭୋଜି ଖାଇବା ଆପଣ କୁହନ୍ତୁ ବନ୍ଧୁ ଆପଣ ଯି ଯେତେ ଖାଦ୍ୟ ଖାଇଲେ ବି ଭୋଜି ଖାଇବାର ଗୋଟା ଯୋଉ ଇଚ୍ଛା ନିଆରା।
ନିଆରା ନିଆରା ମଜା ଥାଏ ଭୋଜିର।
ମଜା ଥାଏ ଆମର ସବୁ ସାଙ୍ଗମାନେ ଦେଖାହେବେ ଗାଁକୁ ଯିବା ସାଙ୍ଗ ହେଇକି ଭୋଜି ଖାଇକି ଆସିବା। ତ ସେମିତି ମହିଳା ମାନଙ୍କର ବି ଇଚ୍ଛା ଥିବ ନା ନାାଇଁ।
ନିଶ୍ଚୟ।
କିନ୍ତୁ ମହିଳା ମାନେ ଯାଇପାରନ୍ତି କି ଖାଇବାକୁ କୌଣସି ଭୋଜି ହୋଉ କି କୌଣସି ନିମନ୍ତ ହୋଉ।
ମାନେ ଘରେ ରୁହନ୍ତି।
ଯଦି ଘର ପାଖର ଭୋଜି ଥିବ ତାହେଲେ ଯିବେ ଯୋଉ ଦୂର ଦୂୁରତାର ତ ଆସିପାରିବେନି ନା ଗାଁ ର ଏ ମୁଣ୍ଡ ରେ ଧର ହଉଚି ଆର ପଟରୁ ଆସିପା ପାରିବେନି ତ ମୁଁ ଟେ ଛଅ ମାସ ହବ କଣ କରଚି ନା ଆମ ଗାଁରେ ଗୋଟେ ମିଟିଙ୍ଗି ଟେ ବସେଇ ଗୋଟେ କଲି ସମସ୍ତଙ୍କୁ ଡାକିଲି ସବୁ ମହିଳା ମାନଙ୍କୁ ସଭା ବସେଇ ବସେଇକି କହିଲି କି ଆଉ ଯଦି ଆମେ ପୁରୁଷ ମାନେ ଯାଉଚେ ଭୋଜି ଖାଇବାକୁ ତ ମହିଳା ମାନେ ମଧ୍ୟ ଯିବେ ଆଉ ଏଇଟା ମଧ୍ୟ ସମସ୍ତେ ସିଉକାର କଲେ। କିଛି ଅସାମାଜିକ ଲୋକ ଯୋଉମାନେ ମନା କଲେ କି ଆମେ ଖାଇବୁ ଆମ ସାମ୍ନାରେ ମହିଳା ମାନେ ବସି ପାରିବେ ଆମ ମହିଳା ଆମ ଘରର ମହିଳା ଦୂରୁକୁ ଯିବେନି ଖାଇବାକୁ। ତାଙ୍କୁ କଣ ଖାଇବାକୁ ଦୋଉନୁ ତ ଏମିତି କିଛି କହିଲେ ତ ଦେଖୀ ଦେଖିବାକୁ ଗଲେ ପାଖାପାଖି ନବେ ପ୍ରତିଶତ ଲୋକ ରାଜି ହେଲେ ଆଉ ମଧ୍ୟ ଆସୁଛନ୍ତି ମାନେ ଖାଦ୍ୟ ଖାଇବାକୁ ଆଚ୍ଛା ଏଇଟା ମୁ ଠିକ କଲି ନା ଭୁଲ କଲି ଆପଣ ଟି
ନାଇଁ ନାଇଁ ବୋହୁତ ବୋହୁତ ବଢିଆ ବିଚାର ଆପଣଙ୍କର ଆଁ ଯୋଉଠି ସ ଯେଉଠି ସମାଜ ଦେଖୁନି ପୁରୁଷ ଏବଂ ନାରୀ ତ ଆମେ ସେଠି ଠୀ କାହିଁକି ଦେଖିବା।
ହଁ ଯଦି ଆମର ବି ଯେତିକି ଅଧିକାର ଅଛି ଅଧିକାର ଆମର ବି ଅଛି ଅଧିକା ବାସ ଯଦି ଭଗବାନ ଆମ ଦି ଦିଟା ଜିନିଷକୁ ବନେଇକି ସେମାନେ ଛାଡିଚନ୍ତି। ତ ଆମେ କଣ ପାଇଁ ମତାନ୍ତର ମନାନ୍ତର ଭେଦଭାବ କରିବା। ତ ସମସ୍ତଙ୍କର ସମାନ ଅଧିକାର ଅଛି ସମାଜରେ ରହିବା ପାଇଁ ତାହେଲେ ମୁଁ ଏଇଟା ଠିକ୍ କରିଛି।
ନିଶ୍ଚିତ।
ଯାହା ହୋଉ ଆପଣଙ୍କ ଭଳିଆ ଜଣେ ବଡ ଲୋକ ଜଣେ ବାବୁ ସମାନ ଲୋକ ମୋର ବୟୋଜ୍ୟେଷ୍ଠ ଲୋକ ହେଇକି ଆପଣ ଯଦି ମତେ ମୋର ଏଇ ଯୋଉ ଆ ପଦକ୍ଷେପ କୁ ଗ୍ରହଣ କଲେ। ତାହେଲେ ମୁଁ ଭାବୁଛି ପାଖାପାଖି ସମସ୍ତେ ଏଇଟାକୁ ଗ୍ରହଣ କରିବେ ଆଉ ମୁଁ ବନ୍ଧୁ ଆଶା କରୁ ଆମ ଗାଁଟି ତ ଛୋଟ ଗାଁଟି ଆପଣ ଗାଁଟି ବଡ ଗାଁ ଆପଣ ମଧ୍ୟ ଏଇଟା ନିଜ ଗାଁରେ ବିନିଯୋଗ କରନ୍ତୁ ଆଉ ଦେଖନ୍ତୁ ଏଇଟା ବହୁତ ଫଳପ୍ରଦ ହବ। ଆଉ ସମସ୍ତେ ଏଥିରେ ଖୁସି ଲାଗିବ ସମସ୍ତଙ୍କୁ।
ଆମ ଗ୍ରାମରେ ତ ପ୍ରାୟ ମହିଳା ବୃଦ୍ଧକାର ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ବି ଅଛି ତ ସମସ୍ତେ ଆସିପାରିବେ ନାହିଁ। ତଥାପି କିଛି ପ୍ରତିଶତ ମହିଳା ଆସୁଛନ୍ତି ଆଉ ଯେଉ ମହିଳା ମାନେ ଆସି ପାରୁନାହାନ୍ତି ତ ଆମର ବଡ ଗ୍ରାମ ହେଇଥିବାରୁ କିଛି ମାତ୍ରାରେ ଅଧିକ ମାତ୍ରାରେ ଭୋଜି ହୁଏ। ବୁଝିଲେ।
ଠିକ ଅଛି ବନ୍ଧୁ ମୁଁ ତ ସମୟ ହେଇଗଲାଣି। ଆଚ୍ଛା ମୁଁ ଆପଣଙ୍କୁ ମନେ ପକେଇଥା ଆପଣ ମତେ ମନ ପକେଇଥିଲେ ଏଇ ଯୋଉ ପୁ ଯେ
ନାଇଁ ନାଇଁ ଆମେ ଆପଣଙ୍କୁ ବହୁତ ଦିନି ହେଲାଣି। ଯୋଗାଯୋଗ ନ କରିଥିବାରୁ। ଆମେ ମନେ ପକେଇଥିଲୁ ଆମର ଆଶା ଆପଣ ବି ଆମକୁ ମନେ ରଖିଥିବେ।
ନା ନା ଏଇ ଯୋଉ ଫୋନ ଟି ଆପଣ ମୁଁ କରିଥିଲେ ନା ଆପଣ କରିଥିଲେ ମନେ ପକେଇଲେ ସେଇଟା ମୁଁ କହୁଛି।
ନାଇଁ ନାଇଁ ମୁଁ କରିଥିଲି।
ଆଚ୍ଛା ଆଚ୍ଛା ଏମିତି ମନ ପକଉଥିବେ ଆଉ ମୁଁ ରହିଲି ଆପଣଙ୍କ ଅପେକ୍ଷାରେ ସବୁବେଳେ ଆଉ। ଆଜ୍ଞା ଆଜ୍ଞା ନମସ୍କାର।
ନମସ୍କାର।